ହାଲୋ।
ହୁଁ। ତ କହୁଥିଲି। କିଏ ଆଉ ତ ଏଭଳିଆ ହିଁ ମା କାଳିଜିଇଙ୍କ ମହିମା ନା କଣ?
ହୁଁ।
ଆଛା ଆଉ ସବୁ କୁଆଡେ କୁଆଡେ ବୁଲିଛନ୍ତି?
ମତେନା ମନରେ ହୁଏନାହିଁ ସବୁ କିଛି। ମୁଁ କାଲିିକି ଲିଷ୍ଟ କରିକି ତୋତେ କଲ୍ କରିବି କହିବି।
ହେ ହେ ହେ।
ମୁଁ କୁଆଡେ କୁଆଡେ ଯାଇ ମୁଁ ଏକାଥରେ ମାନେ ଆଠ ଦିନରେ ଆମେ ବୁଲିଥିଲୁ ବାରଟା ଜାଗା।
ଓହୋ ଏତେ ସାରା ଜାଗା ବୁଲିଲେ।
ହୁଁ ଆଠ ଦିନିରେ ବାରଟା ଜାଗା।
ଏତେ ଠାକୁରଙ୍କର ସେ କୃପା ନାହିଁ କି କଣ? ଆଗକୁ କଣ ହଉଛି କିନ୍ତୁ ଏବେ ପର୍ଯ୍ୟନ୍ତ ମୁଁ କିଛି ବି ଜାଗା ଏମିତି ଭଗବାନଙ୍କ ଏଇ ଦର୍ଶନ କରିନି।
ଆବୁଠୁ ହୁଁ।
ବୃନ୍ଦାବନ ଯାଇଛନ୍ତି କି ନାଇଁ?
ହଁ।
ହୁଁଁ
ଯଉ ମୁଁ କହୁନି ନା ଏଇ ଯୋଉ କଲିକତା ନ ନଦ୍
ମଥୁରା ମଥୁରା ମଥୁରା ମଥୁରା ଦ୍ଵାରକାା ସେପଟେ ବୃନ୍ଦାବନ।
ସବୁ ବୁଲି ବୁଲାଇ ଆଇଛୁ ପା ସେଇ ବର୍ଷ ତିନି ବର୍ଷ ହେଲାଣି। ଏ ସବୁ ବୁଲି ବୁଲାଇ ଅଇଛୁ ବସ୍ ସେଇଟି ସବୁ ଏ ଯୋଉ ଉ ମଥୁରାକୁ ବଢିଆ ମାନେ ଦେଖି ମନ ହବନି ଏଇଠୁ ଆସିବା ପାଇଁ। ହରିିବୋଲ କୀର୍ତ୍ତନ ଯୋଉ ହରିବଲ କୀର୍ତ୍ତନ ରେ ଯାହା ମାନେ ପେଟ ପୁରି ଯାଉଥିବ ଖାଲି।
ଆରେ ବା ତ ନିହାତି ଥରେ ମୁଁ ନିହାତି ଯିବି ଦେଖିବା ପାଇଁ। ଏବେ ଆମର ଦେଖିବା କଣ ହଉଛି ଆମର ଯିବାରେ ବି ଅଛି। ଆ ପୁରା ପରିବାର ଯିବୁ ତ ପାଗ ଦେଖିକି ଆଉ। ତ କେମିତି କଣ ସେଠି ବୁଲାବୁଲି ହେଲା?
ଅନକ ଆଡେ ଖାଲି ଏ ନଦିଆ ଯୋଉ ମତେ ମନେ ଏପଟେ ଆଉ ଥରେ ଯାଆନ୍ତି କି ଆଉ ଥରେ ବୁଲିକି ଆସନ୍ତି ସିଆଡେ।
ଇଚ୍ଛା ଅଛି ମାନେ ଉପାୟ ନିହାତି ଆସିବ ଭଗବାନ ଆପଣଙ୍କୁ ନିହାତି ଆଉ ଥରେ ତାଙ୍କ ପାଖକୁ ଡାକିବେ। ଥରେ ତ ଆସିଲେଣି ଆଉ ଏତେ ବ୍ୟାସ୍ତ କଣ ପାଇଁ?
କୁଆଡେ ବୁଲିଲୁ ଠାକୁର ବାକୁର ସବୁ କିନ୍ତୁ ସେଇ ଜାଗାଟା ବହୁତ ବହୁତ୍ ଭଲ ଲାଗିଲା।
ହୁଁ ସେଠି ପ୍ରଭୁ ଶ୍ରୀକୃଷ୍ଣଙ୍କର ଅ ମୁଁ ଶୁଣି ସେ ଜନ୍ମରୁ ଆରମ୍ଭ କରିକି ମୃତ୍ୟୁ ପର୍ଯ୍ୟନ୍ତ।
ହଁ।
ତ ଦେହ ଛାଡିଲେ ନା ନିଜ ଇଛାରେ ଇଛାରେ ନୁହେଁ ବୋଧେ ତାଙ୍କୁ ଉଁ ମାରି ଦିଆଗଲା ବୋଧେ ତାଙ୍କର ସେମିତି କଣ ଥିଲା ଆଗରୁ ତ ଭଗବାନଙ୍କ ତ ଯେମିତି ଅବଦାର ନେଇଥିଲେ ପୁଣି ତାଙ୍କ ଇଚ୍ଛାରେ ସେ କାହାଠୁ ଅଭିଶାପ ନିଅନ୍ତି କାହାଠୁ କଣ ନିିଅନ୍ତି?
ହ
ସେ ପ୍ରଭୁ ହିଁ ଜାଣନ୍ତି ନିଜେ।
ମାନେ ଏଇ ଯୋଉ କୀର୍ତ୍ତନ ଫୀର୍ତ୍ତନ କରିକି ଯୋଉ ଆସୁଥିବେ ଯୋଉ ଇଏ ହେଇକି ତାଙ୍କର ମାନେ ଉଁ ଦେଖିନେ ଏମାନେ ଆଉ ଇଏ ହ
ଆଉ ଆସିଆକୁ ଇଚ୍ଛା ହବନି ସେଇଠୁ।
ଆସିଆକୁ ଇଚ୍ଛା ହବନାଇଁ ଦେଖିଆକୁ ସେଠୁ।
ଅ ହଁ।
ଏତେ ବଢିଆ ମାନେ ସେଇ ଜାଗା ଟା
ସେଠିକି କୋଉଥିରେ ଯାଇଥିଲେ ବସ ରେ ଯାଇଥିଲେ ନା ଟ୍ରେନରେ ଯାଇଥିଲେ?
ନା ବସ?
ଓହୋ ବସରେ ଯାଇଥିଲେ କେତେ କଣ ଭଡ଼ା ଲାଗିଥିଲା
ମାନେ ଜଣକା ନାଞ୍ଚ ହଜାରେ
ଓହୋ ହଁ ବାଟ ବି ସେମିତି ଆଉ।
ହୁଁ।
ଆପଣ କେତେ ଜଣ ଯାଇଥିଲେ?
ଆମେ ଯାଇଥିଲୁ ଚବିଶି ଜଣ।
ଓହୋ ତାହେଲେ ପୁରା
ଆମ ମାନେ ଆମ ଏଇ ଆମ ଏଇଠୁ ଯାଇ ଥିଲୁ ଚବିଶ ଜଣ ଗୋଟେ ବସରେ ଧରିବ ସତୁରୀ ଜଣ।
ଓହୋ। ବଢିଆ ଆଉ ଆପଣ ପୁରା ରିଜର୍ଭ ମାନେ ପୁରା ବନ୍ଦୋବସ୍ତ କରିକି ଯାଇଥିଲେ ଆଉ।
ହୁଁ ହୁଁ ନାଇଁ ଆମେ ତିନିଥର ଗଲୁନି ରିଝ୍ ରିଝର୍ବରେ ରିଝର୍ବରେ।
ନା ଯୁଆଡେ ବୁଲା ବୁଲି ପାଇଁ ରିଜର୍ଭ ଠିକି। ଆଉ ନହେଲେ କୁଆଡୁ ଖୋଜୁଥିବ ଗାଡି କୁଆଡୁ ଖୋଜୁଥିବ, କେତେବେଳେ ମିଳିବ କେ ତେବେଳେ ନ ମିଳିବ ମୁଁ କହିଲି କେତେବେଳେ ମିଳିବ, କେତେବେଳେ ନ ମିଳିବ ଦେଖି ଚାହିଁକି ଆଉ ଏକାଥରେ ଆଉ କିଛି ଚିନ୍ତା କରିବାକୁ ପଡିବନି। ଗାଡି ଏଇଠୁ ନେଇଯାଇଥିବ ଏକାଥରେ ଆସିବ ପୁଣି ସେଇଥିରେ।
ହୁଁ ଗାଁ ଗହଳି ଜୀବନରେ ମୁଁ ବହୁତ ବୁଲିଲିନି ସବୁ ଇଏ ହେଲାନି ଆଉ କଣ ଅଛି। ପଇସା ପଛେ ଖର୍ଚ୍ଚ ହଉ
ହଁ ତା କିନ୍ତୁ ମନଟା ତ ଶାନ୍ତି ମନଟା ତ ଖୁସି ରହିବ ନା ଆଉ ଜୀବନ ଟା କେତେ ଦିନ କି? ସବୁଠୁ ତାହେଲେ ଯେତିକି ବୁଲାବୁଲି କରିଲେ, ମଥୁରା ତାହେଲେ ସବୁଠୁ ଭଲ ଜାଗା ଟା!
ସେଇଟା ବଢିଆ ଜାଗାଟା ଏଇ କହିଲା ବେଳକୁ ଖାଲି ଆଖିରେ ନାଚି ଯାଉଛି ସେ ଜାଗା ଟା
ଆଚ୍ଛା। ସେଇଠି କଣ ଏମିତି ମାନେ ଉଁ ଶ୍ରୀକୃଷ୍ଣ ଏମିତି ତାଙ୍କର ସବୁ ଲୀଳାଖେଳା ସବୁ ସେଇଠି
ସେଠିକି ମାନେ ଯୋଉଠି ଠାକୁର ଅଛନ୍ତି, ହେଠିକି ତ ଆମେ ଯାଇପାଇଲୁ ନାଇଁ ଦେଖିବା ନାଗି ତ ମାନେ ଉଁ ତାପରେ ଏଇ ଯୋଉ କୀର୍ତ୍ତନ ଫୀର୍ତ୍ତନ, ଏଇ ଯୋଉ ଉଁ ସବୁ ହାତୀ କିି ସଜ ସଜେଇକି ଆଣ ତାଙ୍କ ଉପରେ ବସିକି ସବୁ ଆସୁଥାନ୍ତି ତାଙ୍କର ଯୋଉ ସେଇ ବାବା ମାନେ ହୁଁ ଏତିକି ତ ଦେଖିକି ଆମ ପେଟ ପୁରା ହେଇଯାଇଛି ଯେ ଆଉ ଆମେ ଉଁ
ତା ହେଲେ ଗୋଟେ ଇସ୍ ଭଗବାନ ଶ୍ରୀକୃଷ୍ଣ ମାନେ ସେ ଜଣେ ମହାନ ପୁରୁଷ ତାଙ୍କର ଜନ୍ମଭୂମି ମାନେ ସେ କଣ ଯାହୀଥାଇ ବଡ ଧରଣର ଗୋଟେ ହେଇ ଥିବ ନା, ସେଠି ଲୋକମାନେ କେତେ ଧନ୍ୟ ତାହେନେ ଭାବୁଥାନ୍ତୁ। କି ପ୍ରଭୁଙ୍କ ଯ ପାଖରେ ହିଁ ଯାହାନେ ରହିଛନ୍ତି।
ଜାଗା ଭିତରୁ ସେଇଟା ମୁଁ ସେଇଆ ଭାବେ ଏଠି ଯୋଉ ଲୋକ ଅଛନ୍ତି ନ ଖାଇ ପିଇକି ହେଠି ଲୋକ ରହୁଥିବେ।
ହଁ ପରା।
ସୁନ୍ଦର ଜାଗା।
କେତେ ଭାଗ୍ୟବାନ ସେମାନେ।
ଅ ହ। ମନ ତ ହଉନଥିଲା ଆସିବା ନାଗି, ହଁ ଆମ ଘର ଏଇ ପାଖରେ ହେଇ ଥିନେ ମୁଁ ରହିଯାଆନ୍ତି।
ହଁ ଆଉ ସେଠି ଖାଇବା ପିଇବାରେ କଣ ବନ୍ଦୋବସ୍ତ କରିଥିଲେ?
ଆମେ ଖାଇବା ସେମାନେ ଖାଇବା ଦେବେ ନା।
ଓହୋ ଅରୁଆ ଅନ୍ନ ନା ଅରୁଆ ଅନ୍ନ ନା ତାଙ୍କ ଙ୍କର ଆଉ କୌଣସି ଖିଚୁଡି ଥାଏ, ନା କଣ କେମିତି ଥାଏ।
ସେଇ ଯୋଉ ଠାକୁରଙ୍କ ପାଖରେ।
ହଁ।
ନା ଠାକୁରଙ୍କ ପାଖରେ ତାଙ୍କର ଖାଲି କଣ କହନି ଯୋଉ ତାଙ୍କ ଯେତେବେଳେ ସନ୍ଧ୍ୟାବେଳିଆ ସକାଳିଆ ଭୋଗ
ହୁଁ ହୁଁ।
କଣ ଗୋଟେ ଖାଲି ନଡୁ ସମାନ ଭୋଗ।
ହୁଁ ସେଇଠୀ ତ ଛେନାରେ ମାନେ ଯାହାହେଲେ ବି ସିଆଡେ ଅଁ ଥାାଆନ୍ତି ନା ସେମିତି ତ ପ୍ରଭୁଙ୍କର ପ୍ରିୟ ହଉଛି କ୍ଷୀର, ଆଉ କ୍ଷୀର ତିଆରି ଯେକୌଣସି ସେଠି ପ୍ରସାଦ ରୂପେ ଗ୍ରହଣ କରାଯାଏ।
ଏ ଯୋଉ ଧୂପ ଦିଆଯିବ ଧୂପ ଦିଆ ବେଳୁ ତାଙ୍କର ଆ ଆରମ୍ଭ ହବ ଠିକ୍ ଦଶଟା ଏଗାରଟା ପନ୍ତେ ଶେଷ।
ଓହୋ ପ୍ରଭୁ ମାନେ ପ୍ରଭୁଙ୍କ ନାମ କୀର୍ତ୍ତନ ଚାଲିଥାଏ।
ହଁ।
କେତେ ବଢିଆ ପରିବେଶ କହିଲେ।
ଆଉ ସବୁ ବା ସବୁ ଦିିତଲା ତିନିତାଲା ଉପରେ ଯିଏ ସବୁ ରହିଥିବେ ସବୁ ଦେଖୁଥିବେ ବସିକି।
ଆହା। ଆମ ଘରଟା ହେଲେ ସେଇଠି ହେଇଥାନ୍ତା।
ସେଇ ସେଇଟା ପା ଆମ ସେଇଟା ଦେଖିଲା ଭଳି ସେଇ ଜାଗାଟି। ଓ ହୋ ଧୂପ ଦୀପରେ ତ ତ ଖାଲି ବାସନା ହେତେକେ ସେଠି ଆଉ ନିଜେ ବି ବାସି ବାସି ଉଠିବୁ।
ଆଉ ନିହାତି ସତ କଥା ଏଇଟା।
ନା। ଏଇଟା ମନର ପଇଲା ମୋର ଏଇନା।
ଆପଣ ତ ଯାଇଥିଲେ ତିନି ବର୍ଷ ତଳେ, ଏବେ ତ ଆହୁରି କେତେ ଉନ୍ନତି ହେଇଯାଇଥିବ।
ହଁ ଆହୁରି କେତେ ହେଇ ଏତେ ଲରା ଘରଫର ହଉଥିଲା।
ହଁ ତାହେଲେ ଆମେ ଯିବା ଶୀତ କେବେ କହିଲେ ଏଇଟା କେବେ ଯିବା ଠିକ ମାନେ ଶୀତ ଦିନିଆ ଯିବା ଠିକ ନାଆଁକି। ସେପଟେ ବେଶୀ ଥଣ୍ଡା ଧରେ ନା କଣ କେମିତି?
ଟି ଦେଖିପାରିବ, ଯେତେବେଳେ ସବୁବେଳେ ହେଠି ଇଏ।
ହଁ।
ହଁ ସବୁବେଳେ ସେଠି ସବୁବେଳେ ଆଉ ହେଠି
ତାହେଲେ ଆମେ ଗଲେ ଆପଣଙ୍କୁ ନିହାତି କହିବୁ ଆମ ସହ ଯିବା ପାଇଁକି। ଯିବେ ଆଜ୍ଞା। ଏ ହଁ।
ଆଉ ସବୁବେଳେ ସେଠି।
ନା ପ୍ରଭୁ ଶ୍ରୀକୃଷ୍ଣଙ୍କ କଥା କହିଲେ ଗୋଟେ ଅନ୍ତରାତ୍ମରୁ ଗୋଟେ ଅଲଗା ପ୍ରକାର ଭାବ ପଳେଆସେ। କି ହୋଉ ଯୋଉ ଯେ କୌଣସି ଭଗବାନଙ୍କ କଥା କୋହୁ ପଛେ ଅ
କୋଉ ବାଟେ ଯିବୁ କୋଉ ବାଟେ ଆସିବୁ ତୁୁ ଜାଣିପାରିବୁନି ବାଟ ପାଇବୁନି ଅଁ।
ହଁ।
ଏମତିଆ ସେଠି।
ଏଇଭଳିଆ କଥା ଆଉ।
ହଁ।
ହୁଁ ଆଉ ଖାଇବା ପିଇବା?
କୋଉଠି ସେଠି ନା ଏଠି?
ନା ମୁଁ କହିଲେ ଆପଣ ଖାଇବା ପିଇବା କଲେଣିି ନା?
ନା ଖାଇନୋଉ ଖାଇମୁ ଏ ସରିନେଇ ଆଉ।
ଉଁହୁଁ ଆଉ ରୋଷେଇ ସରଲାଣି ତ।
ହଁ ରୋଷେଇ ସଇଲାଣି ପା ମୁଁ ଏଇ ଯୋଉ ରଖି ରୁଖାକି ଡାଲି ପଘାରି ପୁଘୁରାକି ଆଇନି। ପୁତ ତାର ଆଣିକି ଖାଇଲା। ଆଉ ତା ବାପା କୁଆଡେ ଯାଇଥିଲି ଏଇନା ଆସିଲେ ଏବେ ଆମର ଖାଇବା ସରନି ଆଉ।
ଆଚ୍ଛା ଆଚ୍ଛା। ଆଉ ତାହେଲେ ଏମିତିଆ କଥା ଆଉ।
ହୁଁ।
ଅଙ୍କଲ କୁଆଡେ ଡିଉଟୁ ଯାଇଚନ୍ତି?
କିଏ?
ଅଙ୍କଲ।
ନା ନା ଏ ଡିଉଟିରୁୁ ଆସିକି ଯାଇଥିଲେ ତାସ ଖେଳି।
ଓହୋ ବଢିଆ ଆଉ ଆପଣଙ୍କର ପୁରା ଆ ମାନେ ସିଏ ଆସିଲେ ତ ଡ୍ୟୁଟିରୁୁ ତାପରେ ଖାଇନାହାନ୍ତି ଏପର୍ଯ୍ୟନ୍ତ?
ନା ଆସିବେ ଆସିକି ଉଁ ଧୋଇଧୁଆ ହେଇକି ନୁଗାପଟା ପଲଟି ପୁଲଟି ଯିବ
ତାସ ଖେଳିବାକୁ ଆଚ୍ଛା ସେଇ ଗୋଟେ ମନୋରଞ୍ଜନ ଆଉ।
ହଁ। ତାସ ଖେଳିକି ଆସିବେ ଏଇ ଠିକି ଆଟଟା ନଅଟା ନଅ ଠିକି ନଅଟାରେ ଆସିବେ ଆସିକି ମୋବାଇଲରେ ଟିକେ ନ୍ୟୁଜ ଦେଖିବେ।
ହଁ ବୋହୁତ ଭଲ ଅଭ୍ୟାସ ହୁଁ।
ତାପରେ ଖାଇବେ।
ତାପରେ ଧୋଇ ଧୁଆହେଇକି ଶୋଇଲେ ଆଉ। ପ୍ରଭୁଙ୍କୁ ସୁମରଣ କରିକି ଆଉ ହଁ।
କଣ କରିବା ଆଉ ତ ସେମତି
ହଁ ନିତିଦିନିଆ ଜୀବନଟା ହୁଁ ଆଉ କଣ କରିବା? ଆଉ ଆପଣ ଆଜି ଭାତ ଖାଇବେ ନା ରୁଟି ଖାଇବେ? ଆ
ରୁଟି କରଚି ପା।
ହଁ।
ଅ ରୁଟି ମୁଁ ସେଇ ରୁଟି କୁ ହେବ ଯଉଦିିନ ମୁଁ ସେଇଦିନ କ୍ଷୀରା ରୁଟି କ୍ଷୀରା ଖାଏଁ।
ହଁ ସୋମବାର ବି ଅଛି।
ହୁଁ।
ହୁଁ।
ସବୁ ଜାଗା ଆଗା ମୁଁ ଯାଇଛି କିନ୍ତୁ ଗୋଟିଏ ଜାଗା ପାଖ ପାଖରେ ସେ ଜାଗା ଟିକି ମୁଁ ଯାଇପାରୁନି।
ହୁଁ ହୁଁ।
ଏଇ ଯୋଉ କଟଟକ ଏଇ ବଡ କଟକ ଯୋଉଠି ବଡ଼ ଓଷା ଯା ମାନସିକ କରନ୍ତି।
ଓହୋ ହୋ।
ସେଇ ନା ସେଠିକି ମୁଁ ଯାଇପାରୁନି।
ଓହୋ ତାହେଲେ ଆମର ବି ଯେତେ ଉୁଁ ଯୋଉ ଯିବାର ଯେତେବେଳେ ଥିବ ମୁଁ ନିହାତି କହିବି ଆମେ ସାଙ୍ଗ ହେଇକି ଯିବା।
ହଁ ଏଇ ସଇନେ କାମ ସଇନେ ଆଉ ମନରେ ରହିବ ନା ତୋର।
ନା ନା ଯିବା ନା ଆଉ।
ଆ ହ ଆଉ ନମ୍ବର ଫମ୍ବର କୁଆଡେ ଉଡେଇ ଦବୁ ଆଉ ମନରେ ରହିବ।
ସେମିତି ନୁହେଁ ସେମିତି ନୁହଁ। ହଉ ହଉ ଛାଡନ୍ତୁ ସେ ସମ୍ପର୍କରେ ଆମେ ପରେ କଥା ହବା।
ହଁ ହଁ
ହଁ।
ସମ୍ପର୍କ ଟା ଗୋଟେ ଏମିତ୍ ଆ ଜିନିଷ କେବେ ଭୁଲି ହୁଏନି ମାନେ ସବୁ ଲୋକଙ୍କ ସହ ରଖି ହୁଏ ନି। ଆଉ ଭଲ ଲୋକମାନେ ଏ ମ ରହିଯାଆନ୍ତି ମନରେ ଆଉ ସେମାନେ ବି
ହଁ ସେ ଜଣ ଜଣ ହେ ସେମିତି ବି ଆଉ।
ମୁଁ କହିଲି ମୋ ମା ପରିିକା ତ
ହୁଁ ଆଉ କଣ କଥା ପଦେ ମ୍ ମଣିଷର କଥା ପଦ ଟା ବଡ। ଆଉ କଣ କିଏ ମେଞ୍ଚେ ଦେଇଦେନେ ନେଇଗଲେେ ସେଇଟା କଣ ହେଇଗ ନା କଣ।
ଠିକ କଥା ଆଉ କଣ ଅଛି ଆଜି ମଲେ କାଲିକି ଦି ଦିନ। ଆଉ ତମେ ଯୋଉ କାମ ଟା କର ଥିବ ଯାହା ସହ ଯେମିତି ବ୍ୟବହାର ଦେଖେଇଥିବ ସେଇ କଥାଟା ଲୋକ ମନେ ରଖିବେ।
ମନେ ରକ୍ଥିବ ହଁ।
ହଁ ଆଉ ତାହେଲେ ଏମିତି ବୁଲାବୁଲି କରୁଛନ୍ତି ବହୁତ ବଢି ଆ ଆଉ ହୁଁ।
ନା ଫୋନ ରେ କହିମି ଏଇନା କହିମିନି।
ହଁ ହଁ।